ହ୍ୟାଲୋ।
ତ
ଆଜ୍ଞା ନମସ୍କାର।
ହ୍ୟାଲୋ।
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର ଜୟ ଜଗନ୍ନାଥ।
ଆଜ୍ଞା ଜୟଜନାଥ ସାର୍ କଣ କରୁଛନ୍ତି?
କଁ କରୁଛନ୍ତି? ଆଜ୍ଞା ମୁଁ ଏଇ ଏବେ ଖାଇଲି ଖାଇକି ଟିକେ ଖାଇକି ଟିକେ ଶୋଇ
ଆଜ୍ଞା। ହଁ ବର୍ଷା ତ ଏଇସାରା ଯୋରଦ୍ଦାର ହଉଛି ଏପଟେ ସେଥିପାଇଁ ଟିକେ ଅ ବିଚଳତିଆ ଲାଗୁଛି କୁଆଡେ ବାହାରକୁ ଯାଇ ହଉନି ବସା ବସି କରିବୁନି ଘ ରେ ସବୁବେଳେ ବସା ବସି କରିବାକୁ ପଡୁଛି ବାଧହେଇକି।
କାଦୁଅ ହେତଥିବ ପଚ ଲାଗୁଛି ସେଥିପାଇଁ। ଆ ବାହାର କୁଆଡେ ଯିବାକୁ ଇଛା ହବନି ଆଜ୍ଞା ଘରେ
ଆଜ୍ଞା ଘରଟାରେ କେତେ ବସିବ ଆଜ୍ଞା ବୋର ଲାଗୁଛି ମାନେ ଆଜ୍ଞା ନିହାତି ନିହାତି ଗରମ ଯୋଉ ହେଉଥିଲା ତାଠୁ ମୁକ୍ତି ମିଳଛି।
ଆଜ୍ଞା।
ଆଉ ସାର୍ ଆପଣ କଁ କରନ୍ତି ନା
ହଁ ଆଜ୍ଞା କଣ କୁହନ୍ତି?
କଣ କରନ୍ତି ଆପଣ ପାଠ ପଢ଼ଉଛନ୍ତି ନା କଣ କେମିତି ଏବେ କଣ କରୁଛନ୍ତି କାମ?
ଆଜ୍ଞା, ଆଜ୍ଞା ମୁ ଏବେ ପଢ଼ା ସରିଲା ମୋର ମୁଁ ଡିପ୍ ଡିପ୍ଲମା ପଢ଼ୁଥିଲି ଆଜ୍ଞା ତିନି ବର୍ଷ ପଢୁ ଥିଲି ଏବେ ସରିଗଲା ମୋର ବୈଦ୍ୟୁତିକ ବିଭାଗରେ ପଢୁଥିଲି।
ଆଜ୍ଞା।
ଆଜ୍ଞା ତ ଏବେ ପଢା ସାରିଗଲା ଏବେ ଘରେ ଟିକେ ଅଛି ତାପରେ ଆଗକୁ ଡିଗ୍ରୀ ପାଇଁ ପଢ଼ିବି।
ଡିଗ୍ରୀ କରିବା ପାଇଁ ଆଗକୁ ଯିବେ।
ଆଜ୍ଞା, ଆଜ୍ଞା ଏତିକିରେ ଆଉ ଆଜ୍ଞା, ଲକ୍ଷ୍ୟ କଣ ଯେମିତି ଟିକେ ଭଲ ଚାକିରି ଗୋଟେ ମିଳିବ ଆଉ।
ଆଜ୍ଞା, ଘର ପରିବାରକୁ ସୁଖରେ ରଖିପାରିବି।
ଆଜ୍ଞା, ଆଜ୍ଞା।
ଆଜ୍ଞା ନିହାତି, ଆ
ଏ ଆପଣଙ୍କ ଯୋଉ ଇଏ ଜାଣିଛନ୍ତି, ମାନେ ଓପିଟିସିଏଲ ଜାଣିଛନ୍ତି କିଛିି ଓପିଟିସିଏଲ। ଓପିଟିସିଏଲ ଜାଣିଛନ୍ତି, ଓଡିଶା ଓଡି ଓଡ଼ିଶା ଟ୍ରାନ୍ସମିଶନ୍ କର୍ପୋରେସନ୍ ପ୍ରା ପ୍ରାଇଭେଟ ଲିମିଟେଡ୍।
ଆଜ୍ଞା, ଆଜ୍ଞା, ଜାଣିଲି
ଆଜ୍ଞା ତ ସେଥିରେ ମାନେ ଚାକିରି ପାଇବାର ଆଶା ଅଛି।
ଆଜ୍ଞା, ସେଇଟା ବଡ଼ କଥା ଆଜ୍ଞା ଆପଣ ଏତେ ଗଡ଼ା ହାମ୍ ଲକ୍ଷ୍ୟକୁ ହାସଲ କରୁଥିବା ହାସଲ କରିବା ପାଇଁ ଇଚ୍ଛା କରିଛନ୍ତି ଆଗକୁ ଯାଉଛନ୍ତି।
ଆପଣ ପଢାପଢ଼ି କରୁଛନ୍ତି ନା କଣ କରୁ
ଆଜ୍ଞା ମୋର ପଢ଼ାପଢି ସରିଲାଣି ଆଜ୍ଞା ଏବେ ମୁଁ ଉଁ ଘରେ ଚାଷ ବାସ କରୁଛି କିଛି ଆଉ ପଢାପଢିରୁ ଫାଇଦା ମିଳିଲାଣି ମତେ ଆଉ। ଯେହେତୁ ଟିକେ ପଢାରେ କମ୍ ଜୋର ଥିଲି, ସେଥିପାଇଁ ଏବେ ଘରେ ଚାଷବାସ କରିବାକୁ ପଡୁଛି।
ଆଜ୍ଞା, ଆଜ୍ଞା ଆପଣ ଙ୍କ କଥା ବାର୍ତ୍ତାରୁ ତ ଦେଖିକି ଲାଗୁନି ଆପଣ ଟିକେ ପଢ଼ାରେ କମ୍ ଜୋର ବୋଲି ଅଛନ୍ତି।
ଆଜ୍ଞା, ସେ ଦେଖିଲେ କଣ ଜଣା ପଡିବ।
ଆଜ୍ଞା ନାଇଁ ଯାହେଲେ ବି ଜଣଙ୍କର ମାନେ ଶିକ୍ଷିତ ଲୋକଙ୍କର କଥାବାର୍ତ୍ତା ଟିକେ ଭଦ୍ର ନମ୍ର ଥାଏ। ଆପଣଙ୍କର ତ ସେମିତି ଲାଗୁଛି।
ଓହୋ, ସାର୍ କଣ କେମିତି କଥାବାର୍ତ୍ତା ବି ସାର୍ ଟିକେ ଅଧିକ ମୋର ଭଲ ଅଛି। ଯେମିତି କୁହନ୍ତି ନିଜ ନିଜଭିତରେ ସୁ କମ୍ୟୁନିକେସନ୍ ସ୍କିଲ୍ସ୍ ଯେତିକି ତାକୁ ଟିକେ ଆଜ୍ଞା, କଣ କହିଲା ଆଜ୍ଞା କଣ ଗୋଟେ ସାଉଣ୍ଡ ଆସିଲା ଆପଣ ଆଡୁ।
ଆଜ୍ଞା ବର୍ଷା ଟିକେ ହଉଛି ତ ଆମଆଡେ ତ ସେଥିାଇଁ ଟିକେ ସାଉଣ୍ଡ ଟା ହଉଛି ପଛ ପଛ।
ଆଜ୍ଞା।
ଆଜ୍ଞା।
ଆପଣ କଣ ଖାଇଥିଲେ ଆଜି?
ଆଜ୍ଞା, ଆଜି ମୁଁ ଖାଇଥିଲି ପଖାଳ ଖାଇଥିଲି, ଶାଗ ଭଜା ଖାଇଥିଲି, ଆଉ ଭେ ଡି ଆଳୁ, ଆଉ ପୋଟଳ ଭଜା ଖାଇଥିଲି। ତା ସହିତ ଆଜ୍ଞା ବାଇଗଣ ବିଲାତି ଦଳା।
ଆଜ୍ଞା।
ଆଜ୍ଞା, ବାଇଗଣ ବିଲାତି ପୋଡିକି ତାକୁ ଦଳିକି ଖାଆନ୍ତି।
ଆଜ୍ଞା, ଆପଣ ସାର୍ ନିରାମିଷ ଖାଆନ୍ତି ନା ଆମିଷ ବି ଖାଆନ୍ତି?
ଆଜ୍ଞା, ଆଜ୍ଞ ମୁ ନିରାମିଷା ଟିକେ ଅଧିକ ଖାଏ, ଆମିଷ ଟିକେ ଆଗରୁ ଖାଉଥିଲି କିନ୍ତୁ ଏବେ ଟିକେ ବି କମ ଖାଇ ବେଶି। ଭାରି ଇଚ୍ଛା ହଉ
କାହିଁକି ଆଜ୍ଞା?
ଏୟା କଣ ପାଇଁ କେଜାଣି ଆଜ୍ଞା ଆଉ ଅଣ୍ଡା ଖାଇଲେ ଅଣ୍ଡାର କେଶର ଖାଇତେ ଇଚ୍ଛା ହଉନାହିଁ।
ଆଜ୍ଞା ମୁଁ ବି ସାରେ ଅଣ୍ଡା ଖାଇଲେ ମୁଁ କେଶର ଖାଏନି।
ଆଜ୍ଞା ଆଜ୍ଞା କେଶର ଟିକେ ମାନେ କଣ କି ପେଟ ଟା ଟିକେ ଗରମ୍ କରିଦେ
ଆଜ୍ଞା।
ଆଜ୍ଞା ତ ତାପରେ ଆଉ ଏବେ ଯଦି ବେଶୀ ତି ମାନେ କୁକୁଡା ମାଂସ ଯଦି ମାନେ ଚିକେନ୍ ଯୋଉ
ଆଜ୍ଞା।
ସେଟା ବି ବେଶୀ ଖାଇତେ ଇଛା ହଉନି ଯଦି ଥରେ ଖାଇଲେ ସେକେଣ୍ଡେ ଥର ଖାଇଲାବାବେକୁ ବାନ୍ତିି ଦେଇ ପଡୁଛି।
ଆଜ୍ଞା।
ଆଜ୍ଞା ଏମିତି ଅସୁବିଧା ରହୁଛି।
ଆଜ୍ଞା ସମସ୍ତଙ୍କୁ ଆମିଷ ଟା ଭଲ ଲାଗେନି ନିରାମିଷ ସମସ୍ତଙ୍କୁ ଜୀବନ ଯାପନ ଭଲ ଲାଗେ।
ଆଜ୍ଞା ଆଜ୍ଞା ନିରାମିଷ କିନ୍ତୁ ଟିକେ ମାନେ କଣ କହୁଛ ନିରାମିଷ ଟିକେ ବେଶୀ କରିତେ ପଡିବ ରୋଷେଇ।
ଆଜ୍ଞା ଆଜ୍ଞା ଆଜ୍ଞା କିନ୍ତୁ ଆମିଷ ଟା ସାର୍ ଟିକେ ପୃ ପୃଷ୍ଠି ଜାତୀୟ ଖଦ୍ୟ ଥାଏ ଯେହେତୁ ଟିକେ
ନାଇଁ ଆଜ୍ଞା ସେମିତି କହିବାକୁ ଗଲେ ନିରାମିଷରେ ବି ନାହିଁ କି ନିରାମିଷ ଶାଗ ଖାଇଲେ ତ ଆପଣଙ୍କର ଡେଲି ପୃଷ୍ଟି ଆଜ୍ଞା ଶାଗରୁୁ ଆଉ କୋଉଠି ଅଧିକ ଇଏ ଅଛି ଆଜ୍ଞା।
ଆଜ୍ଞା କିନ୍ତୁ ଏଇ ଯୋଉ ଆମର ଯେମିତି କି କହିଲେ କି ହାଡ ଜନି ଜନିତ ଯେମିତି କି ରୋଗ କିଛି ହୁଏ ଯେହେତୁ ତ ସେଥିପାଇଁ ଆମେ ଡକ୍ଟ ଡାକ୍ଟରଙ୍କ ସହିତ ପରାମର୍ଶ ନେଉ ତ ସେ କୁହନ୍ତି କି ଆପଣ କିଛି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ଯୋଉଟା କି ଚିକେନ୍ ର ଅଛି ମାନ୍ କହିବାକୁ ଗଲେ ମାଂସ ଆଉ ସେମାନେ ଏଇ ଯୋଉ ଖାସି ମାଂସକୁ ତ ପ୍ରିଫର ମାନେ ଅଧିକ ଅ କ ପ୍ରା ମାନେ କୁହନ୍ତି ପ୍ରାୟୋରିଟି ଦିଅନ୍ତି ନାହିଁ ସେମାନେ ଏଇ ସବୁ ଜିନିଷକୁ ଏଇ କୁହନ୍ତି କି ମାଛ ଟିକେ ଖଅ ଆଉ ଇଲିଶି ହଉ କି ଭାକୁର କି ସେଉଳ ଏଇ ସବୁ ମା ଛ କିଛି ହ ଯୋଉଥିରେ କି କିଛି ପ୍ରୋଟିନ୍ ଥାଏ। ମାନେ କହିବାକୁ ଗଲେ ପୋଷ୍ଟି ଜାତୀୟ ଖାଦ୍ୟ ଥାଏ ଆଉ ତ ମୁଁ ସେଇଥିପାଇଁ ଟିକେ ନିରାମି ଆମିଷ ଉପରେ ଟିକେ ଅଧିକ ନିର୍ଭର କରେ ଆଉ ନିରାମିଷ ଖାଇବା ପାଇଁ ମତେ ଟି କିଏ ଭଲ ଲାଗେନି କାରଣ ମୁଁ ଛୋଟବେେଳୁ ସେମିତି ପାଳି ପଳି ଆସିଛି କି ଯେମିତି କି ନିରାମିଷ ଖାଇଲେ ମୋ ତ ଅବାଗିଆ ଲାଗେ ଗୋଟେ ସେଥିପାଇଁ ମୁଁ ନିରାମିଷ ଟିକେ କମ୍ ଖାଏ ଆଉ ଆମିଷ ଟିକେ ଅଧିକ ଖାଏ।
ଆଜ୍ଞା ଆଜ୍ଞା ସେମିତି କିଛି ନାଇଁ ଆମିଷ ନିରାମିଷ ସେମିତି ଚଳିବ କିଛି ନାହିଁ।
ଆଜ୍ଞା।
ସେଇଟା ଆପଣଙ୍କ ଖୁସି ଅନୁସାରେ ଆପଣଙ୍କ ଉପରେ ନିର୍ଭର କରେ।
ଆଜ୍ଞା।
ଆଜ୍ଞା। ତାହେଲେ ନିରାମିଷି ଯେହେତୁ ଆମିଷ ଖାଉଛନ୍ତି ତ ଭୋଜି ଫୋଜି ତାହେଲେ ଟିକେ ବେଶୀ କରୁଥିବେ ଆପଣ?
ଆଜ୍ଞା ନିହାତି।
ଆଜ୍ଞା କୋଉଠି ଆପଣ ଭୋଜି ଫୋଜି କୋଉଠି କରନ୍ତି ଆପଣ?
ଆଜ୍ଞା ଆମର ତ ଏପଟେ ଉଁ ଡ୍ୟାମ୍ ଅଛି ଭୋଳା ଡ୍ୟାମ୍ ଜାଣିଥିବେ?
ଆଜ୍ଞା ନାଇଁ ଯାଇନି, ଆଜ୍ଞା ଆମ ଘର ରାମଚନ୍ଦ୍ରପୁର।
ଆଜ୍ଞା ରେମାଟା ବି ଜାନିନଥିବେ, କେତେବେଳେ ଏ ଆସିଥିବ ଆପଣ ଆସନ୍ତି ହରିଚନ୍ଦ୍ର ପୁର ଜାଣିଥିବେ ନୁହେଁ କି?
ଆଜ୍ଞା, ଆଜ୍ଞା।
ଆଜ୍ଞା। ସେଇ ତା ପଛକୁ ଯେମିତି କିି ଗୋଟେ ଅଛି ଇଏ ଗୋଟେ ଡ୍ୟମ୍ ଭଳିଆ ସେ ବହୁତ ବଡ ଡ୍ୟାମ ସେଠି ଆମ ଭୋଜି କରିତ ଯାଉ ଆମର ଗାଁ ପିଲା କେତେବେଳେ ଅ ଏକାଠି ହେଇକି ଭୋଜି କରିଦେ ଯାଉ। ଆଉ ଗାଁରେ ବି ରବିବାର ହଉ କି ଦୁଆରୁ ବାର ମାନଙ୍କରେ ସାତ ଆଠ ଜଣ ପିଲା ଏକିଠି ହେଇ
ଆଜ୍ଞା, ଆଜ୍ଞା ଜେହେତ ଆପଣ ଆମିଷ ଟିକେ ବେଶୀ ଖାଇତେ ଭଲ ପାଆନ୍ତି ଆପଣ ଟିକ ଭଜ ଟିକେ ବେଶୀ ଭଲ ପାଉଥିବେ ଏଇନା ଭୋଜିରେ ତ ମାନେ କହିବାକୁ ଗଲେ ଆମିଷ ହୁଏନି ବେଶୀ ମାନେ କଣ କ ନା ବେଶୀ ଭଲ ପାଆନ୍ତି ଲୋକ
ଆଜ୍ଞା, ଭଲ ପାଆନ୍ତି ଲୋକ ଆଇଁଷକୁ ଆଉ,
କହ ନିରାମିଷ କରିବା ପାଇଁ କେହି ଭୋଜି ପାଇଁ ରାଜି ହେବେନି।
ରାଜି ହେବେନି କି ପଇସା ବି ଦେବେନି ଲୋକ, ଆଜ୍ଞା।
ଆଉ ଆଜ୍ଞା କୁଆଡେ ବୁଲାୁ ବୁଲି କରିବା ପାଇଁ ଗଲେ ହୁଅନ୍ତାନି?
ହଁ ବୁଲାବୁଲି କରିବା ପାଇଁ ଆଗେ ଆମେ ଥର ପୂର୍ବ ଥର ଆମେ ଯାଇଥିଲୁ ବାହାର ଯେମିତି କିି ଷ୍ଟେଟ ଯାଇଥିଲୁ ବା ରାଜ୍ୟକୁ ଯାଇଥିଲୁ ଯେମିତି କିି କହିବାକୁ ଗଲେ ଆମର ଉତ୍ତରପ୍ରଦେଶ ଯାଇଥିଲୁ, ବିହାର ଯାଇଥିଲୁ, ଥିଲୁ। ମଧ୍ୟପ୍ରଦେଶ ଯାଇଥିଲୁ, ଆଉ ଝାରଖଣ୍ଡ ଯାଇଥିଲୁ, ଆଉ ଏଥର ଆମର ପ୍ଲାନ ଅଛି ଯିବାର ନେପାଳ ଯିମୁ, ସିକିମ୍ ଆଉ ଦାର୍ଜିଲିଂ ଯୋଉ ୱେଷ୍ଟ ବେଙ୍ଗଲ ଅଛି ଯେମିତି କି ସେ ସବୁ ଜାଗାକୁ ଅ ଏଇଥର ଯିବାକୁ ଆମର ଗାଁ ଲୋକ ସବୁ ଇଚ୍ଛାକୃତ କରୁଛନ୍ତି। ଯେହେତୁ ଅ ସମସ୍ତଙ୍କୁ ନେଇକି ଆମେ ଯିବାକୁ ପଡିବ ତ ଗୋଟେ ବସ୍ ଆମେ ଠିକ କରିୁଛୁ ଯୋଉଥିରେ କି? ସବୁ ଲୋକ ମିଶିକି ଗୋଟେ ଯାଇପାରିବୁ ଯୋଉଥିରେ କି ଖାଦ୍ୟ ପାନୀୟ ଯୋଉ ଯନ୍ତ୍ର ଯବୁ ଜିନିଷ ଯବୁ ଆୟୋଜନ କରିକି ରଖାଯିବ, ଆଉ ସେଇ ଗୋଟେ ଆମର ଯେମିତିକି ସମସ୍ତଙ୍କୁ ସୁହାଉଥିବ ଗୋଟେ ପଇସାରେ ଯେମିତି ଗୋଟେ ଆୟରେ ଆମେ ବୁଲାବୁଲି କରିବା ପାଇଁ ଏଥର ଯିବୁ।
ଆଜ୍ଞା। ତାହେଲେ ମାନେ ବୁଲାବୁଲି କରିବାର ଏବେ ପ୍ଲନ୍ ଅଛି ଆପଣଙ୍କର?
ଆଜ୍ଞା ଅଗଷ୍ଟରେ ଜିମୁ। ମୁୁ ଅଗଷ୍ଟର ଜଷ୍ଟ ଅଗଷ୍ଟ କହିଲେ ଅଗଷ୍ଟ ମଧ୍ୟ ଇଏରେ ଯିବୁ।
ଆଜ୍ଞା ମୁଁ ଆପଣଙ୍କ ସହିତ ଯୋଡ଼ି ହୋଇପାରିବି କି?
ଆଜ୍ଞା ନିହାତି ଆସୁନାହାନ୍ତି ଆପଣଙ୍କୁ ନ ଆପଣଙ୍କ ମୋବାଇଲ ନମ୍ବର ଦେବେ, ଆପଣ ମୋ ସହି ଯୋଡ଼ି ହେଇକି ରୁହନ୍ତୁ। ମୁଁ ଆପଣଙ୍କୁ ଠିକ ସମୟରେ ସୂଚନା ଦେଇଦେବି କେତେବେଳେ କଣ ଯିବାକୁ ପଡିବ।
ଆଜ୍ଞା ମାନେ କଣ ଆପଣ ସବୁ ବୁଝାବୁଝି କରୁଛନ୍ତି।
ଆଜ୍ଞା।
ଆଜ୍ଞା ତାହେଲେ ତ ଆପଣଙ୍କ ଗାଁ ର ଗୋଟେ ମାନେ ମୁଣ୍ଡି କହିଲା ଭଳିଆ ନାଁ କଣ?
ଆଜ୍ଞା ସେଇ ଭଳିଆ ଜଣେ ଗୋଟେ ମାନେ ଗୋଟେ ଆଜ୍ଞା, ଆଜ୍ଞା। ସେଇଭଳିଆ ମୁଁ ଆମ ଗାଁରେ ସମସ୍ତଙ୍କୁ ଟିକେ ଏକାଠି କରି ରଖିଛି ପିଲାମାନଙ୍କୁ। ସମସ୍ତଙ୍କ ସହିତ ମୋର ସମ୍ପର୍କ ଭଲ ଅଛି। ଆ ତ ମୁ ସମ୍ପର୍କ ଖରାପ କରିରେନି ଆଜ୍ଞା, ଆଉ ସମ୍ପର୍କ ଥରେ ଭାଙ୍ଗିଗଲେ ଯୋଡି ହୁଏ ନାହିଁ। ସେଥିପାଇଁ ମୁଁ ସମ୍ପର୍କ ଜମା ଖରାପ କରେନାଇଁ। ଛୋଟ ମୋଟ ଜିନିଷ ପାଇଁ କାହା ସହିତ କିଛି ସେମିତି କିଛି ଲେନ ଦେନ ମୋ ନାହିଁ।
ଆଜ୍ଞା ଆପଣ ତାହେଲେ ନେତା ଦାଇବର ମାନେ ଟିକେ ଝଗଡା ଫଗଡା ବି କରୁଥୁବେ ନା କରୁନାହାନ୍ତି?
ଆଜ୍ଞା ନା ନା ଝଗଡା ସାର ଆଉ ସେ ସବୁ ଜିନିଷ ରୁ ମୁଁ ଦୂରରେ ଅଛି। କାରଣ ସେ ସବୁ ଜିନିଷ ମଣିଷକୁ ନଷ୍ଟ କରଦିଏ। ମଣିଷର ମାନବତାକୁ ସିଏ ଖାଇଦିଏ।
ଆଜ୍ଞା ଆଜ୍ଞା ସେଇଟା ତ ସତ କଥା। କାହିଁକି ନା ରାଗ ହେଲା ମଣିଷର ସବୁଠୁ ବଡ ଶତ୍ରୁ।
ଆଜ୍ଞା ମଣିଷକୁ ହିଂସ୍ର କରଦବ। ସେ ସବୁ ବହୁତ ଭୁଲ ଜିନଷ। ପପୋ ପଶ୍ଚତାପ ଭାବ ସେଇଟା କି କି କଣ ପାଇଁ ଏମିତି ରାଗିଲି ସେ ସବୁ।
କିନ୍ତୁ ସେତୋଳୁକୁ ଆଉ କିଛି ନଥିବ।
କିଛି ନଥିବ ଆଜ୍ଞା ଆପଣ ସାର୍ ଅନୁଭବ କରିପାରୁଛ ନ୍ତି। ସେମିତି କଣ ଜିନିଷ ଆପଣଙ୍କ ଲାଇଫ ଘଟିଛି ବୋଧେ।
ଆଜ୍ଞା ଆଜ୍ଞା ମୁଁ ବେଳେବେଳେ ରାଗିକି ଜଣ ଜଣେ ସଇତ ମାନେ ଝଗଡା କରଦିଏ। ନହେଲେ ରାଗ ଗିକି ଜଣ ଜଣଙ୍କୁ କିଛି କହିଦିଏ। ତାପରେ ପରେ ସେ କଣ କରନ୍ତି ସେ ରାଗିକି ଆଉ କଥା କୁହନ୍ତିନି। ଆଜ୍ଞା ତ ସିଏ ଛଟାନୋ ମୁଁ ବସି ଭାଜେ ଯେ କଣ ପାଇଁ କହିଲି। ଆଉ ତ କଣ ରାଗିକି କଣ ମିଳିବ।
ଆଜ୍ଞା ପଛରେ କଲ୍ କଲେ କଣ ଅଛି ସମ୍ପର୍କ ତ ଥରେ ଭାଙ୍ଗିଯିବ।
ଆଜ୍ଞା ଆଜ୍ଞା ସେଇଟା ତ ସତ କଥା। ସମ୍ପର୍କ ଆଜ୍ଞା ଯୋଡିବା ପାଇଁ ବହୁତ ଦିନ ଲାଗେ କିନ୍ତୁ ଭାଙ୍ଗିବା ପାଇଁ ଗୋଟେ ଦିନ ବି ଲାଗେ। ଆଜ୍ଞା। ଆଉ ଆଜ୍ଞା ଆଜି ଖାଇବା ପିଇବା କଣ ହେଇଚି ଆପଣଙ୍କ ଘରେ?
ହଁ ଖାଇବା ସାର ଯୋଉ ଉ ବେ ଭାତ ହେଇଥିଲା, ଡାଲି ହେଇଥିଲା, ଭଜା ପଜା ଛୋଟ ମୋଟ କିଛି ତରକାରୀ ହେଇଥିଲା। ଯୋଉଥିରେ କି ଏଇ ଖାଇକି ଆସଚି ମେଣ୍ଟ ଲଞ୍ଚ କରିକି ଆସଚି।
ଆଜ୍ଞା। ହୋଉ ଆଜ୍ଞା ମୁଁ ରଖୁଚି ଆଜି ଟିକେ ବର୍ଷ ହେଲାଣି। ପରେ କେତୋଳେ ଫାଙ୍କା ହେଲେ
ଆଜ୍ଞା ଆଜ୍ଞା ନିହାତି ନିହାତି ଧନ୍ୟବାଦ ଆଜ୍ଞା ଆପଣଙ୍କ ସହିତ କଥା ହେଇଥିବାରୁ ଆଜ୍ଞା।
ଆଉ